ହାଲୋ।
କଣ କରୁଚୁ?
ଏଇ ବସଥିଲି, ଆଉ ତୁ?
ବସିଚୁ ମୁଁ ବା ଚାଲଚୁ ବୋଲି, ମିଛ କହୁଚୁ।
ହୁଁ-ହୁଁ-ହୁଁ। ତୁ, ଆଜି ସଣ୍ଡେ ପ୍ଲାନିଂ କଣ ଅଛି?
ଆଜି ସଣ୍ଡେ ପ୍ଲାନିଂ ଆମର କିଛି ନାହିଁ, ଆମ ଜୀବନଟା ହଉଚି କାମ କରିକି ଖାଲି ପଳେଇବ। ଆଉ ଆମର ସଣ୍ଡେ କିଛି ନାହିଁ, ବୁଲାବୁଲି ନାହିଁ।
ଆଉ
ନା।
ଖାଲି କାମ କ କର୍ମ କର୍ମମୟ ଜୀବନ ନା କଣ?
ଆମର କର୍ମମୟ ଜୀବନ, ଖୁସି ଟା ଯୋଉ ଆସୁଚି ମଝିରେ ସେ ବହୁତ୍ କମ୍ ଆସେ, ଟିକେ ବୁଲାବୁଲି ଏଇଠି ଟିକେ ଖୁସିଲାଗେ ଆଉ। ରଜରେ ଖାଲି ଆସ, ଆଉ ସବୁ ଏ ଅଗଷ୍ଟ ପନ୍ଦରରେ ସେଟା ଗୋଟେ ଚଳିବ ଟିକେ ଘରେଇବୁ ନା ଭଲ୍ ଲାଗେ, ଆଉ ବେଶୀ ହଁ ହୋଲି, ଆମେ ଯୋଉଥିରେ ଟିକେ ଛୁଟି ମିଳେ ସେଇଟା ହଉଚି ଆମର ଟିକେ ଖୁସି। ଘରେ ସୋ ବରଂ କେ କିନ୍ତୁ ଭଲ ଲାଗେ, ନହେଲେ ଆମେ ଡେଲି ଦୌଡୁଚୁ କାମୁକୁ।
ଉହୁଁ-ହୁଁ-ହୁଁ, ଘରେ ସବୁ ଭଲ ନା?
ହୁଁ ଭଲ, ତମର?
ହଁ ସେମ୍ତି ଆଉ, କେତେ ବାଟ ଗଲା ଘର?
ଘର ଯେ ଏ ଯୋଉ ସେଟ୍ରେନ୍ ଭିଡା ହଉଛି। ଆ ପରେ ଛାଟ ପଢିବ।
ତାପରେ ଯିବା ପୁ
ହଁ ଛାତ ପଡିଲା ପରେ ଦେଖିବା ଠାକୁରଙ୍କ ଡୋରି। ଆମର ମାନେ ଅଛି ଯିବାରେ ଆ ଭଗବାନ ଡୋରି ତାଙ୍କ ବିନା ତ ଯାଇହବନି।
ସାତଟା ପରେ ଛାତ ଟା ପଡିସରୁ ତାପରେ ପକେଇଥିଲା ଓଁ ପେଣ୍ଡିଙ୍ଗ ଥିଲା।
ଆଉ ତମ ପାଖରେ କିଏ ଜଣେ ପାଟି କରୁଛନ୍ତି?
ହଁ ଏ ଭାଇ ଆସିଥିଲେ ତ କାମ କହିଲନି କହୁଥିଲି ଆଉ।
ଓହୋ ଆଉ କଣ ଖାଇଥିଲୁ?
ଆଜି ପୁରା ଭଲ ପାଗ ଦେଇଛି ମ
ହଁ ଆ ଆଜି ପୁରା ରଜ ବା ମାନେ ବୁଲାବୁଲି ପାଇଁ ପୁରା ସୁନ୍ଦର। ଯେତେ ବୁଲିଲେବି ଥକା ଲାଗିବନି। ଏଇ ଦେଖେ ଆର ଆର ସପ୍ତାହରେ ଥିଲା ରଜ?
ହଁ ଆଜି କୁ ଆଜି ଫାଷ୍ଟ ରଜ ଥିଲା।
ଆଜି କି ହେଲା ଆଠ ଦିନି।
ଆଜି ପହିଲି ରଜ ଥିଲା ତାପରେ ବି ଦେଖ
ଦେ ଆଥରିଆ ଖରା ହେଇଥିଲା ଏଇଥରିଆ ପରେ ରଜ ବା ମାନେ ଆଜି ରଜ ହବାର ଥିଲା ଭୁଲ ସେ ହେଇଯାଇଥିଲା ଆଉ
ସେ ଯୋଉ ଗରମ କୁ ସେ ଯୋଉ ନୂଆ ଡ୍ରେସ
ଇସ ପୁଣି ଯୋଉଁ ସଜବାଜ କୁ ଯଉ ଝାଳ ପୁରା ଥାପ ମୁହରେ ସେ ଯାହା ବି ଆଉ ଗରମ ହଉ କେତେ ବୁଲାବୁଲି ହେଇଛି?
ହଁ ବୁଲା ବୁଲି ହେଇଯାଇଛି। ମୋର ଏଇନି ଏକା ତୋରି ହେଇଛି ଦି ଦିନ ଯାକ ବୁଲିଛୁ ପହିଲି ରଜ ସେ ସେକେଣ୍ଡ ରଜ ସେଇ ଦିନ ବୁଲିଛୁ।
ସେଇ ରଜ ଟା ଟିକେ ମତେ ଭଲ ଲାଗିଲାନି ଲାଷ୍ଟ ରଜ ଟା ଆଉ ଟିକେ ଯଦି ଆମେ ଜଲଦି ଯାଇଥାନ୍ତା ଟିକେ ବୁଲାବୁଲି ଟା ଭଲ ହେଇନ୍ତା ଅଳ୍ପରେ ଗଲୁ ତ ମାନେ କହିଲେ ଗାଡିରେ ଗାଡିରେ ସମୟ ପଳେଇଲା ରାସ୍ତାରେ।
ଯୋଉ ହଦଗଡ ଯରେ ସେଇ ରାସ୍ତା ଟା ହିଁ ସେଇଆ ଯଦି କାର ରେ ଯିବୁ ଠିକ ଅଛି ବାଇକ୍ କିରେ ଗଲେ ଚଲେଇ ଚଲେଈ
ହଁ ବା କାର କାରେ ରେ ଗଲେ କିନ୍ତୁ ମଜା। ମାନେ ଭଲ ଲାଗିବ ଟିକେ ଗପିବୁ ଏଇ ନା ଯୋଉଁ ହଉଛି କାର ରେ ଗଲେ କେ ଗପ ଗପ ମଜା ଫଜା ଭଲ ହବ ଏଇ ବାଇକ ରେ ଗଲେ କେତି ଜିନିଷ ଗୁଡା ସବୁ ଦେଖ ଖିଜୁ ନା ପଢେଇ ଲାଗିବ।
ହଁ ହେଲେ ବହୁତ ବାଟ।
ହଁ ବହୁତ ବାଟ ଦେନ ଏ ମାନେ ପୁଅ ଛୁଆ ଗାଡି ଚଲେଇବା ଠିକ ଅଛି ଆମେ ଯାଇପାରିବାନି ଏତେ ବାଟ ଗାଡି ଚ ହାତ ଫାତ ବିନ୍ଧେ ନା ପୁଅ ଛୁଆ ଆଉ ଗାଡି ଚଲେଇବେ ସେଟା ବସ ପଡୁ ସେ ଖାଲି ଚଲଉଛି ତତ ଦେଖେ ସବୁ ବଢି ଲାଗିଛି
ହୁଁ ସେଇରା ଭଲ ଲାଗିବ ନିଜେ ଚଲେଇକି କି ଯିବୁ ପୁଣି ଚଲେଇକି ଆଶିବୁ ତାଡେ ପୁରା ଥକା ହେଇଯିବ।
ହଁ ତାପରେ ବେ ବେଶୀ ଗାଡି ଚଲେଇେ ବ୍ରେକ୍ ମାଇଲା ବେଳକୁ ହାତ ଶିରଉଡା ବଥା ହେଇ ଗଲେ।
ହୁଁ ହୁଁ ମୁଁ ବି ଯେତେବେଳେ ଯାଏ ଯଦି କୁଆଡେ ଦୂର ବାଟ ତାହେଲେ ମୋ ହାତ୍ ମୁଁ ବି ସେମତି ଶୀର
ହୁଁ ହାତ ବଥା ହେଇଯାଏ ବା ତମର ଏତେ ଅଭ ଭ୍ୟାସ ନାଇଁ ନା ଆମେ ଖାଲି ଏଇଠୁ ଏତିକି ଯ ଆସୁଚନ୍ତି ସେଥିପାଇଁ।
ସେମତି ଦୂର ବାଟ ଆମେ ଯାଉ ନାହାନ୍ତି ନା।
ହଁ।
ଏଲା ହଦଗଡ ରେ କଣ ସେପଟେ ଆଉ ବୋଟିଂ କରିବାକୁ ବି ଛନ୍ତି ଡଙ୍ଗା ଖାଲି ଗୋଟେ ଯଇଚି ଷ୍ଟା ଏ ମାନେ ନର୍ମାଲ
ହଦଗଡରେ ବୋଟିଂ ପାଇଁ ଛାଡନ୍ତି?
ହଁ ସେପଟେ ଏପଟେ ନାଇଁ କି ଡଙ୍ଗା ଗୋଟେ ଥୁଆ ହେଇଚି। ମାନେ ଏପଟେ ତ ପା ହେଇ ଯାଅଛି ପଥର ହେରିକା ପଡିଛି ସେପଟ ଟା? ତା ବାଆଁ ସାଇଟ୍ ଯୋଉଟା।
ଏତେ ବଡଟେ ନା ଏ ଛାଡ ମୁ ଜାଣିନି। ଦେ ଏ ହଁ ମୁଁ ଦେଖି ଦିଟା ଲୋକ ଆସିଥିଲେ ଯେ ସେମାନେ ବୋଧେ ମାଛ ଫଛ ଯୋଉ ଧରନ୍ତିନି ନା କେଉଟା ହେରା ସେଇମାନେ ହେଇଥିବେ ଦିଇଟା ଲୋକ ଥିଲେ ସେ ଥିବ ସେମିତି ସୁବିଧା ହେତେବେଳେ ଏ ନଥିଲେ ଏ ତାପରେ ଏବେ ଗୋଟେ ଛାଡୁ ନଥିଲେ ରଜରେ। ମାନେ ସେଇ ଯୋଉ ବ୍ରିଜ ଟା ଯୋଉଟା ପଡିନି କି ଯିବା ପାଇଁ ସେ ଯଉ ତଳେ ଆଡ଼େ ଯିବା ପାଇଁ ସେଠିକି ବି ଛାଡୁ ନଥିଲେ। ଏ କଣ ନା କ ଯାଇକି ଖାଲି ଏ ହଁ ଅସୁଧା ହେଇଥିଲା ଯାଇକି ଖାଲି ଉ ଉପରେ ଯା ଦେଖିକି ଆସିଲୁ କି ସ୍ୟାଡେ ଯାଇଥିଲେ ବଢିଆ ଲାଗିଥାଏ ସେ ଯୋଉ ବ୍ରିଜ ଟା ନା ସେ ସିଧା ରାସ୍ତାରୁ ଏମିତି ସେ ଯୋଉ ତଳୁକୁ ଯାଉଛନ୍ତି ଯୋଉଠି ପାଣିଉରା ବାହାରୁଚି। ତ ସେଇଠି ଗୋଟେ ଲମ୍ବା ରାସ୍ତା ଅଛି ସେ ରାସ୍ତା ଟା ବଢିଆ ଲାଗେ। ସେଟା ପୁରା ହରା ନ ହେଇଥିଲେ
ଫଟୋ ଫଟ ଉଠେଇବାକୁ ହି ବଢିଆ ଲାଗିବ ଫଟୋ ଫଟୋ ଉଠେଇବାକୁ ବଢିଆ ଲାଗିବ। ପଛରେ ଗ୍ରୀନ୍ ଟାଇପ ର ରହିବ ବଢିଆ ଲାଗିବ ଉଠେଇବା ପାଇଁ।
ଆକାଶ ଟା ବି ମାନେ ଏଇଟା ଉଁଚା ଅଛି ନା ଆକାଶ ଟା ଟିକେ ତଳୁକୁ ଆସିବ ଫଟୋ ଉଠେଇଲେ।
ହୁଁ ହୁଁ। ଆ ତଳକୁ ଯେତେବେଳେ ଯିବୁ ଫଟୋ ଉଠେଇବା ପାଇଁ ସେଠି ବି ଭଲ ଆସିବ ଫଟୋଟାଙ୍କର
ହଁ ସେ ଯୋଉ ପାଣି ପଥର ଫଥର ସବୁ ଅଛି ନା? ମାନେ ଯଉରା ଆମ ସିନେର ଟା ବି ଦେଖୁଚନ୍ତି ଆମେ ସେଇ ଜାଗା ଟା ଦେଖିଲାଳୁ ଆମୁ ଗଟେ ଅଲଗା ଅଲଗା ଲାଗୁଛି।
ହୁଁ ଆଉ ସେଠି ଯିଏ ତ ରହୁଥିବ ତାଙ୍କ ପାଇଁ କିଛି ନୁହଁ।
ତାଙ୍କ ପାଇଁ ନାଁ ମୁଁ ତ ଏରା ଡେଲି ଦେଖୁଛି ଏଇଭଳିଆ ଆଉ ଆମ ପାଇଁ ଏ ସବୁ ପୁରା ନୂଆ। ଆମଡେ ଟିକେ ସେମିତିଆ ଜାଗା ଥିଲେ ଟିକେ ଭଲ ଲାଗିଥାନ୍ତା। ନାଇଁ ତ ଆଉ।
ହୁଁ ନାଇଁ ଆଉ ଆମର କେବଳ ଗାଡି ମଟର କୁଁ କାଂ ଏଇଆା ଆଉ।
ହଁ ଆମ ଆଡେ ଖାଲି ହୁଁ ଏଠି ଗାଡି ଚାଲ ସେଠି ଗାଡି ଦେଲ ତୁ ହର୍ଣ ମାରିବେ ତୁ ବସି ପାରିବୁନ ସାନ୍ତିରେ ଟିକେ ରେ ଏରିଟେଡ ଜିନିଷ ଗୁଡା।
ଉଁ ହୁଁ ଗାଁ ପରିବେଶ ବହୁତ ଭଲ ଲାଗେ। ସକାଳୁ ଉଠିବ କି ନହିଁ ଏ କୁକୁଡା ବି ବୋବଉ ତ ଭଲ ଲାଗେ ଭଲ ଲାଗେ।
ଆଗରୁ ଯୋଉ ଗାଁ ଥିଲା ସେ ପୁରା ଆଲ ଆଗରୁ ଗାଁ ଗୁଡା ପୁରା ସବୁଜ ସବୁଜ ଦେଖାଏ। ଏବେ ବି ମାନେ ସହରକୁ ଦେଖିକି ଗାଁ ଗୁଡା ବି ଧୀରେ ଧୀରେ ପୁରା ହେଇଗଲାଣି କହିଲେ
ଡେଭଲପ ହେଇଗଲା ହେଲେ ଭଲ ଲାଗେ ଗାଁ ପରିବେଶ ଟା ହେଲେ ଭଲ ଲାଗେ।
ପରିବେଶ ଭଲ ଲାଗେ କିନ୍ତୁ କଣ କନି ଗାଁରେ ପ୍ରକୃତି ଟା ଯୋଉଟା ସେଇଟା ସୁନ୍ଦର ଲାଗେ। ମଁ ମାନେ ସେମିତି ଏତେ ବି ମାନେ ଭଲ ଲାଗନ୍ତି, ସ ମାନେ ଯିଏ ଯାହା ନିଜ କାମ କରି ସଇିଲା କିନ୍ତୁ ଗାଁରେ ସେତିକ କଣ ଗଲେ ବଲା ଏଇ ଭଳିଆ ଟାଇପ ର ହେଈଥାଏ।
ଏଇ ଯୋଉ ଅକେଜନାଲି ଯୋଉ ହୁଏ ଅଷ୍ଟପର ପ୍ରହରୀ ଗଣେଶ ପୂଜା ସେଇ ସବୁରେ ମଜା ଲାଗେ।
ସେଇଗୋଟା ସୁନ୍ଦର ଲାଗେ ସମସ୍ତେ ମିଶିକି କରିଥିବେ ନା ଭଲ ଲାଗିବ।
ହଁ ସବୁ ଝିଅ ଜି ଆଣି ସବୁ ଘରକୁ ଆସିବେ ସେଇଟା ଭଲ ଲାଗେ ମତେ ସେ କଥା ଭଲ ଲାଗେ। ସେଇଗୁରା ମତେ ଭ ମା ମିସ୍ କରିଯାଏ ସେଗୁଡା ସବୁ ମତେ ଭଲ ଲାଗେ ଅଷ୍ଟପହରିରେ ସବୁ ତଳେ ଛିଡା ହେଇଥିବେ ସବୁ ନଗରରେ।
ହୁଁ ବହୁତ ଆଗରୁ ଏସବୁ ଭଲଥିଲେ ମୋବାଇଲ ଫବଲ ସବୁ ଆସିକି ମୁଁ ବି ଧୀରେ ଧୀରେ ଚେଞ୍ଜ ହେଇଚି।
ହୁଁ।
ଗପୁ ବହୁତ ମାନେ ବସିକି ସମସ୍ତେ ସବୁ କମେ଼ଇ ଆ
ମା ଙ୍କ ପରିକା ଅନାଏ
ମସ୍ତେ ନିଜ କାମରେ ବ୍ଯ
ସବୁ ତ ବେ ରହିଲେ ନା ସବୁ ସହରକୁ ଆସିକି ଚାକିରି ବାକିରି କଲେ ଆଉ କିଏ ଚାଷ ବାସ କଲା ଯେ ଗାଁରେ ରହିବେ ସବୁ ତ
କିନ୍ତୁ ଅ ଗାଁ ରେ ସେ ଯୋଉ ଚାରିଟା ବେଳିଆ ଖରା ରେ ଚାରିଟା ବେଳିଆ ଯୋଉ ସୁନ୍ଦର ପବନ ହୁଏ ବାସ୍ ସେ ବଢିଆ ଲାଗେ ସେ କିିନିଷ
ଆଉ
ଆଉ କଣ କହୁଛୁ ମୁଁ ଖାଇ ସାରି ଲିନି? ମୁଁ ଖାଇକି ଆସିଥିଲି ହଉଛି ଭାତ। ଆଉ ଅଣ୍ଡା ଭୁଜିଆ। ଆଉ ବିଲାତି ଛଣା ପଖାଳ ଭାତ ଏତିକି ଖାଇଥିଲି।
ମୁଁ ଖାଇଥିଲି ଅଣ୍ଡା ଆମଲେଟ ଭାତ। ଆଉ ପୋଇ ମ ପୋଇ ଆଳୁ ମସଲା ଆଉ ଶାାଗ ଭଜା ଆଣିଯିବି ସେଇଆ।
ଏତେ ଜିନିଷ ଖାଇଦେଇଛୁ?
ହୁଁ ମା ସକାଳୁ ଟିକେ ଉଠିବା ପୂର୍ବରୁ ପୋଇ ଫୋଇ କାଟିକି ମସଲା କରିଦେଇଥିଲା। ଆଉ ସାଙ୍କ ଭ ବୁଝିଲୁ ଆଉ କଳମ ଶାଗ ଭାଜିଲି
ହଁ କଳ ସୁନସନି ଶାଗ ଟା ବଢିଆ ଲାଗେ ଟେଷ୍ଟ ଲାଗେ। କିନ୍ତୁ ହଉଛି ତାକୁ ଟିକେ ବାଛିବାକୁ ଟିକେ ଟାଇମ ଲାଗେ। ଆଉନହେଲେ ତା ଟେଷ୍ଟ୍ ଟା ବଢ଼ିଆ ଲାଗେ।
ତା ଟେଷ୍ଟ୍ ଗରମ୍ ଗରମ୍ ଥିବ ଆହୁରି ଟେଷ୍ଟ୍ ଲାଗିବ।
ହଁ।
ଥଣ୍ଡା ହେଇଗଲେ ସବୁ ଶାଗର ଟେଷ୍ଟ ଅଲ୍ଗା ହେଇଯିବ।
ଟେଷ୍ଟ ଅଲଗା ହେଇଯାଏ ତାପରେ ଯୋଉ ଶାଗ ଗୁଡ଼ାରେ ସାର ନଦେଇଥାଏ ତା ଟେଷ୍ଟ ଗୋଟେ ଅଲଗା ଥାଏ ସାର ଜୋଉରା ଥାଏ ସେରା ଟେଷ୍ଟ୍ ଅଲ୍ଗା। ସେଟା ଟିକେ ସାର ସାର ପଡିଥାଏ ପାଞ୍ଚିଆ ଲାଗେ ତା ଟେଷ୍ଟ୍ ଟା ଏତେ
ହୁଁ। ସାଙ୍ଗେ ତା ପୂର୍ବ ତା ପରଦିନ ଯଦି ରଖିବ ସେଉଡା ସବୁ ଏଲୋ ପଡିଯିବ ଯଦି ତୁ ଯୋଉ ଘରେ ରହି ଶାଗ ଯୋଉଟା ଦେଖିବୁ ତା ପରଦିନ ରଖିଲେ ବି ସେଟିକେ ରହିବ ତାଜା ହେଇକି ପାଣି ଫାଣୀ ଛିଞ୍ଚିକି ର ହେଲେ ବି ସେ ରହିବ ହେଲେ ଏଗୁରା ହାଇବ୍ରିଡଗୁରା କିଛି ରହିବ
ହଁ।
ଆମର ତ ଏଠି କେବଳ ସେଇଗୁରା ହିଁ।
ହଁ ସାର ମସ୍ଲା ତ ଆମେ ଆଉ ବେଶୀ ଦିନ୍ ଲାଷ୍ଟିଙ୍ଗ୍ କରିବାନି ସାର ମସ୍
ସେଇଆ ଏବେ ତ ଛୋଟ ଛୁଆଙ୍କର ହେଇ ଆ ଆଖି ଖରାପ ହେଇଯାଉଛି କେତେ ଦି ତିନି ବର୍ଷ ଛୁଆଙ୍କର ତ ଆଖି ଛାଡ।
ହୁଁ ଆମେ ଆମେ ଆମକୁ କେତେ ଏଜ୍ ଚବିଶ୍ ପଚିଶ୍ ନା ସେତିକିରେ ବି ଆମକୁ କେତେ ରୋଗ ବୟସ ବି ହେଇଗଲାଣି ଗ୍ୟାସ୍ ଗ୍ୟାସ୍ ତ ପ୍ରାୟ ସମସ୍ତଙ୍କର ଗ୍ୟାସ୍ ବାହାରି ଯାଉଛି। ଆଉ ହୋଉଛି ଆଉ କେତେ ଦିନ ବଣିବୁ।
ଁ ହଁ ଯୋଉ ରଖ। ଆଉ ଆ
ହୋଉ ରଖୁଚି ଆଁ।